ହ୍ୟାଲୋ।
ହଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
ହୁଁ, କେମିତି ଅଛନ୍ତି?
ଆମେ ତ ଭଲ ଅଛୁ, ଆପଣ ଭଲ ଅଛନ୍ତି?
ହଁ ଆମେ ସେମିତି ଠିକ୍ ଠାକ୍ ଅଛୁ ଆଜି। ଯେହେତୁ ଟିକେ ଫଳ ଟା ବାହାରିଲା ଆମର ପରୀକ୍ଷାର ସେଥିପାଇଁ ଟିକେ ଦୁଃଖ କରୁଥିଲୁ ଆଉ।
ଆପଣ ଖୁସି ଅଛନ୍ତି?
ହଁ ପ୍ରଥମେ ଆଗ ମୁଁ ଦେଖିଲି ଆ ପାସ୍ କି ନାଇଁ। ଆଗ ଦେଖା ହେଲା ସେଇଟା ତାପରେ ଦେଖା ହେଲା କେତେ ମାର୍କ ଅଛି।
ଆପଣ ପାସ୍ ହେଇଛନ୍ତି?
ଆଉ ହେଇନି କେମିତି
ଆଜ୍ଞା ଆଜ୍ଞା, ଇଏ ଗୋଟେ ନୂଆ ନମ୍ବର ଇଏ ନୂଆ ନମ୍ବର
ହଁ ଏଇଟା ମୋ ପିତାଶ୍ରୀଙ୍କର ମୁଁ କହିଲି କାଳେ ଆରାମ ପାଇଲୁ ଟିକେ ହୁଏତ ଅସୁବିଧା ବର୍ଷା ହେଲେ ଏଥିପାଇଁ ଏଇଥିରେ ଲଗେଇଲେ କିଛି ଅସୁବିଧା ହୁଏନି।
ଆଜ୍ଞା! ଆଜ୍ଞା!
ହଁ, ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା, ଆଜ୍ଞା, ଆପଣଙ୍କ ଘର ସମସ୍ତେ ଅଛନ୍ତି ତ ଭଲ?
ହଁ ହଁ ଭଲ ଅଛନ୍ତି। ଜାଣିଛନ୍ତି କାଲି ନୁହଁ ମୁଁ ଯା ଆଣିବାକୁ ଗାଡି।
କେଉଁ ଗାଡି ଆଣିଲେ?
ଏଇ ମାନେ ଯୋଉ ବିଦ୍ୟୁତ୍ ଚାଳିତ ଗାଡି।
ଓହୋ, ଆପଣଙ୍କ ପାଇଁ?
ଆଁ ଆମ ଘର ପାଇଁ ଆସିଲା ଆଉ।
ଆ କେଉଁ ଗାଡ଼ି ଆଇଁଲେ ଓଲା ନାଁ ଥର?
ନାଇଁ ନାଇଁ ନାଇଁ ଭିଡା ଭିଡା ଭି ଏଚ୍ ଟୁ ପ୍ଲସ୍।
ହିରୋ ହିରୋ।
ହଁ ହିରୋର ଭିଡା ଭି ଏକ୍ସ ଟୁ ପ୍ଲସ।
ଏ ଏଁ ଆଜ୍ଞା।
ହଁ ସେ ଗାଡ଼ି ବିଷୟରେ ଜାଣିଛନ୍ତି ନାଁ ଜାଣିନାହାଁ
ଆମର ଆଗୁରୁ ଗୋଟେ ଓଲା ଥିଲା ଇଲେକ୍ଟ୍ରି।
ହଁ?
ଆ ସେଟା ହେଲା ଖରାପ ହେଲା ବୋଲିଆ ହେଟାକୁ ଆମେ ବିକିଦେଲୁ।
ଖରାପ ହେଇଗଲା?
ହଁ ସବୁବେଳେ ଖରାପ ହବ।
ମାନେ କେତେ ବର୍ଷରେ ଖରାପ ବାହାରିଲା?
ଉଁ ବର୍ଷେ।
ବର୍ଷେ?
ହୁଁ।
କେତେ ଟଙ୍କା ଦେଇ କିଣିଥିଲେ?
ସେତୋଳେ ତ କିଣିଥିଲୁ ଲକ୍ଷେ ପନ୍ଦର ହଜାର।
ସତରେ ନା କଣ?
ଆଜ୍ଞା ଆଜ୍ଞା।
ଗୋଟେ ବର୍ଷରେ ଖରାପ ତାର ତ ୱାରେଣ୍ଟି ଥିବ?
ୱାରେଣ୍ଟି ଫାରେଣ୍ଟି ଥିଲା ଆମେ ତ ବିକିଦେଲୁ ପଚାଶ ହଜାର ଟଆଁର।
ହଁ ଯେ ଦେଲେନି ଏମିତି ଗୋଟେ ବର୍ଷରେ ବାହାରିଲା।
ହଁ ଥରେ ଥରେ ବାଗା ହେଲା ସେ ଥରେ ଦେଇଥିଲା। ଆସଲା ବାଗାହେଇ ଚାଲିଲା ଠିକ୍ ତାର କିଛି ମାସ ପରେ ଫୁଣି ଖରାପ୍ ହେଲା। ସବୁବେଳେ ଏନ୍ତି ଖରାପ ଥିଲା ସେ ବେଟରୀ ଫେଟରୀ ଡାଉନ ହେଇଗଲା। ଆଉ ଓଟେ ବେଟରୀ ଫୁଣି ନୂଆ ପଇଲା ଫ୍ରିରେ ଅ ଆଦା ଦେଇଦଲୁ ଆର।
ଓହୋ।
ଦେଇ ଦେଇକିନା ଅଟେ ପେଟ୍ରୋଲ ସ୍କୁଟି ଆଣିଲୁ।
ନାଁ ନାଁ ଇଲେ ଇଲେକ୍ଟ୍ରି ମାନେ ବିଦ୍ୟୁତ ଚାଳିତରେ ବି ଭଲ ପଡ଼ୁଚି ଆମେ ଆଣି ନ ମାନେ ଆଣିଥାନ୍ତୁ ଯେ କିନ୍ତୁ ସବୁ ଯେତଳେ ଦେଖିଲୁ ଭଲ ଭାବରେ ଗଭୀର ଭାବରେ ଅନୁ ସନ୍ଧାନ କଲୁ ଜାଣିଲୁ ଯେ ଓଲା ଗାଡ଼ି ଗୁଡିକ ଖରାପ ହଉଛି। ଆନେ ସବୁ ଗୁଡ଼ା ନୁହଁ କିନ୍ତୁ ହଉଚି ପାଖାପାଖି କାଳେ ଆମ ଭାଗ୍ୟରେ ନ ପଡ଼ିଚି ବୋଲି ଆମେ କଣ ଜାଇଁଲେ?
ହୁଁ।
ପ୍ରଥମେ ସେଇ ଗାଡ଼ିଟି କଟା ହେଲା ଆମ ଲିଷ୍ଟରୁ। ତାପରେ ଆସି ହଁ ତାପରେ ଆସିଲା ମାଆଥମ। ତାପରେ ଆମେ ତେ କଲୁ ଆଉ ଗୋଟେ ଆସୁଚି।
ତ ଚେତକ୍।
ଚେତକ ନୁହଁ। ଅ ସେଇଟା ତ ଅଲଗା ଆଉ ଗୋଟେ ଦେଖିଲୁ ଏଟା ତାର ନାଁଟା ମନ ପଡୁନି ମୋର। ସେଇଟା ବି ଭଲ ଗାଡ଼ି ମାର୍କେଟ ରେ ଚାଲିଚି ସବୁଆଡେ ଦେଖୁଚୁ ସେଇ ଗାଡ଼ିଟା ବି ଦେଖିଲୁ। ଏଲ ହଉ ନାଁ ନାଁ ନାଁ ନାଁ ମନ ପଡୁନି ମୁଁ କ ତେବେ ଆପଣଙ୍କୁ ମନେ ପକେଇ କାଲିବି ମୋ ସେ ନା ଟା ମନେ ପଡୁ ନଥିଲା ତାପରେ ଦେଖିଲୁ ଆର୍ଥର ନାଇଁ ଦେଖିବା ଦେଖିବାକୁ ଗଲୁନି ମୁଁ ମୋବାଇଲରେ ଦେଖ। ମାନେ ଅନୁ ମାନେ ଅନୁସନ୍ଧାନ କଲି ଦିଟା ଗାଡି ଭିତରେ ଗୋଟେ ଗୋଟେ ହେଲା ଆଥର ଆଉ ଗୋଟେ ହେଲା ଭିଡା ଦିଟା କ ଶାଢୀ ଭିତରେ ମୁଁ ମାନେ ଡିଫରେ ପାର୍ଥକ୍ୟ ଟା ଦେଖିଲି। ମୋବାଇଲ ପାଥକ୍ୟ ଟା ଦେଖିଲା ପରେ ଜାଣିଲି କି ଦିଟାଆଙ୍କ ଗାଡି ତା ଜାଗା ଟା ପୁରା ଠିକ ଅଛନ୍ତି ତମ ଆବଶ୍ୟକ। ଆବଶ୍ୟକତା ଅନୁଯାୟୀ ତମେ କୋଉ ଗାଡି ଟି ଆଣିବା ଏଇଟା ତମ ଉପରେ ନିର୍ଭର।
ଆଜ୍ଞା।
ତାପରେ ଯେତେବେଳେ ମୁଁ ଭଲସ ଅନୁପନ କଲି ଆମର କଣ ହେଇପାରେ ଆବଶ୍ୟକତା ସେତେବେଳେ ମୁଁ ଜାଣିବାକୁ ପାଇହଲିି ଯେ ଦି ଜଣ ମଧ୍ୟରେ ପାର୍ଥକ କଣ ପ୍ରଥମ ଦେଖିବି ଆରଥର ଦେଖିଲି ତାର ଗୋଟେ ରହୁଛି ବହୁତ ବଡ ସ୍ଥାନଥିରେ ଆପଣ ଅଧିକ ଜିନିଷ ରଖିପାରିବେ।
ଆଜ୍ଞା ଓଲାର ସବୁଠୁ ବଡ କିନ୍ତୁ ଡିକିଥିଲା ଦିଟା ହେଲମେଟ ବି ରଖ କି ପାରିଵେ।
ହଁ କିନ୍ତୁ ସବୁ ଟାକୁ ଦେଖିବାକୁ ପଡିବ ନା ଖାଲି ସେଇଟାକୁ ଦେଖିଲେ କଣ ହବ। ତାର ବ୍ୟାଟେରୀ ଦେଖିବାକୁ ପଡିବ କେତେ? ଏକ ପରସେଣ୍ଟ କେତେ ଜଲ୍ଦି ଚାର୍ଜ ହଉଛି ବ୍ୟାଟେରୀ ଟା କେତେ ବର୍ଷ ଯାଏ ରହୁଛି ସମୟ ଟା ଦେଖିବାକୁ ପଡିବନା। ତାପରେ ଯେତେବେଳେ ମୁଁ ଦେଖିଲି। ଆ ଏହାର ବହୁତ ବଡ ସ୍ପେସ ରହୁଛି। କିନ୍ତୁ ୟାର ତା ତୁଳନାରେ ଭିଡାରେ ଟିକେ କମ ସ୍ପେସ ରହୁଛି।
ଆ ଅାରେ
ଆପଣଙ୍କ ପଛରୁ ଟିକେ ବହୁତ ଆବାଜ ଆସୁଛି। ତେଣୁ ଆପଣ ଟିକେ ଶାନ୍ତ କରିଦେଲେ ଭଲ ହବ। ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା ଆପଣଙ୍କ ପଛରେ ଗୋଟେ ଝଣଝଣ ଅବାଜ୍ ଆଉଛି।
ଆସୁଛି ମ ସେ ତ ପଳେଇଲାଣି ବହୁତ ଦୂରକୁ ଯେହେତୁ ଘରେ ପୂଜା ହଉଛି ତ। ଘଣ୍ଟି ଶଦ୍ଧ ସୁବୁଥିବ ହଁ କୁହନ୍ତୁ। ତାପରେ ମୁଁ ଦେଖିଲି ଭିଡାରେ ଏତେ ବଡ ଆଥର ଭଳିଆ ଗ୍ୟାପ୍ ନାଇଁ ମାନେ ବହୁ ଜାଗା ନାହିଁ କିନ୍ତୁ ତଳିଲା ଭଳିଆ ଅଛି ଠିକ ଅଛି।
ଆଜ୍ଞା।
ହଁ ତାପରେ ମୁଁ ଆଉ ଟିକେ ପାର୍ଥକ୍ୟ ଦେଖିବାକୁ ଚେଷ୍ଟା କଲି।
ଆଜ୍ଞା।
ଥରରେ ମାତ୍ର ଦୁଇ ପ୍ରକାର ଚାର୍ଜିଂ କରିହବ ନା ଗୋଟେ ପ୍ରକାରର ମୋର ମନେ ପଡୁନି। କିନ୍ତୁ ଯଦି ଭିଡାରେ ଦେଖିବେ ଏଥିରେ ଆପଣ ତିନି ପ୍ରକାର ଚାର୍ଜିଂ କରିପାରିବେ। ଆଉ ସେଥିରେ ଗୋଟେ ଏମିତିଆ ଜିନିଷ ଅଛି ଯୋଉଟା କୋଉ ବିଦ୍ୟୁତ୍ ଚାଳିତ ଗାଡିରେ ନାହିଁ। ତେଣୁ ସେଇ ଜିନିଷ ଟା ମତେ ଟିକେ ଅଧିକ ଆକୃଷ୍ଟ କଲା। ଏବଂ ସେଇଟାକୁ ଆମେ କିଣିବାକୁ ଆଗ୍ରହୀ ପ୍ରକାଶ କଲୁ।
ସେଇ ଜିନିଷ ଟା କଣ?
ସେଇ ଜିନିଷ ଟା ହଉଛି ଯୋଉଟା କୋଉ ଗାଡିରେ ମାନେ କୋଉ ବି ବିଦ୍ୟୁତ ଯୋଉ ଚାର୍ଜ କରନ୍ତି।
କାଇ।
ଦେ ଦିଟା ବ୍ୟାଟେରୀ ଅଛି ଯୋଉ ଭିଡାରେ।
ଓହୋ ଏକା ସହିତ କାଢି ପାରିବେ ସାଙ୍ଗେ ସାଙ୍ଗେ।
କାଢିକି ମନେକର ଘରକୁ ଆଣିଲେ ହେରି ଘରେ ଚାର୍ଜ କରିଦେଲେ। କୁ ନେଇ ପୁରଇଦେବେ ମନେକର କିଛି ଅସୁବିଧା ହେଲା କି କୋଉଠି? ଏ ମନେକର ସବୁଠି ତ ବହୁତ୍ ବ ମାନ ମାନେ ନିଛାଟିଆ ଜାଗାକୁ ଯାଇଛନ୍ତି ଯୋଉଠି କିି ନାହିଁ? ଗେଞ୍ଜିବାକୁ ଆପଣଙ୍କର ଚାର୍ଜ ସରିଗଲା ତେଣୁ ଯଦି କାହା ଘର ଥିବ କି କିଛି ଅସୁବିଧା ହୁଏ? ବେଟରୀ ଟା ନେଇକିରି କାହା ଘରେ ହଉ କି କୋଉଠି ହଉ ଚାର୍ଜ କରିକି ପୁରେଇବା।
ସେ ଗାଡି ଗୋଟାଏ ବେଟ୍ରି ରେ ବି ଚାଲିବ।
ହଁ ଗୋଟିଏ ବେଟ୍ରୀରେ ବି ଚାଲିବ। ଯ ଗୋଟେ ବ୍ୟାଟେରୀ ଘରେ ରଖିଦେବେ ଆଉ ଗୋଟେ ବ୍ୟାଟେରୀରେ ବି ଚାଲିବ।
ଗାଡ଼ି ଚାଲିବ।
ଆଉ ଏଥିରେ ତିନି ପ୍ରକାର ଅଛି ଗୋଟେ ଆଗରେ ଅଛି ଏଥିରେ ସବୁଠୁ ଅଧିକ ଜୋରସେ ଚାର୍ଜିଂ ହବ। ତାପରେ ଭିତରେ ଡିକି ଖୋଲିଲେ ଏଥିରେ ଦିଟା ଆକ ଥିବ। ତା ଉପରେ ଗୋଟେ ଘୋଡ଼ଣି ଭଳିଆ ପଡିଥିବ ତା ସାଇଡ ରେ ଗୋ ଗୋ ଚାର୍ଜର ସେଇଠି ବି ଗେଞ୍ଜିଲେ ଦିଟା ଏକାଥରେ ଚାର୍ଜ ହବ। ଯଦି ସେଭଳି କରିବେନି କିଛି ଅସୁବିଧା ଅଛି। ତାହେଲେ ବ୍ୟାଟେରୀକୁ ଗାଡି ନେଇ ଘରେ ମଧ୍ୟ ଚାର୍ଜ କରିପାରିବେ।
ଏଇବେ।
ହଁ ତଣୁ ଏଇ ଜିନିଷ ଟା ମତେ ସବଠୁ ଭଲ ଲାଗିଲା କାଳେ କେତେବେଳେ ଅସୁବିଧା ହୁଏ। କଣ ହୁଏ ତେଣୁ ସେଇଟା କାମ ଦବ ହଁ। ଆଉ ବାକି ଦେଖିଲୁ ଅ ଭଲ ଅଛି ସବୁ ଗାଡି ଭଲ। ଆଣିଲୁ ନୀଳ କଲର ଆଣିଲୁ ମାନେ ଟିକେ କଳା ନୀଳ ଟାଇପ୍ ର। ଭଲ ଦେଖା ହଉଛି ଆପଣଙ୍କୁ ବି ମଧ୍ୟ ଦେଖେଇବୁ।
ଆମେ ତ ନାଲିଆ ନାଲିଆ ଓଲା ସ୍କୁଟି ଆଣିଥିଲୁ ରେଡ କଲର।
ଓ ନାଲିଆ ହଁ ନାଲିଆ ତ ଟିକେ ଅଧିକ ପଇସା ପଡିଥିବ।
ନା ସବୁ ସେମ୍ ଏକା ରେଟ୍ ଟା ହେଇଛି।
ଓହୋ ସବୁ ଏକା।
ଆଜ୍ଞା ତାର ଆମେ ଏସ୍ ୱାନ ପ୍ରୋ ଟା ଆଣିଥିଲୁ ହେତେବେଳେ ନୂଆ ନୂଆ ଆଇଥିଲା। ଏସୱାନ୍ ଆଇଥିଲା ଆଉ ଏସୱାନ୍ ପ୍ରୋ ଆଇଥିଲା। ତ ଏସ ୱାନ ପ୍ରୋ ଆଣିଥିଲୁ। ସେ ଏବେ ତ ମାନେ କେତେ ପ୍ରକାରିଆ ବାହାରି ଲାଣି ସେତେବେଳେ ଆମେ ଯୋଉ ସେ କେବଳ ପାଉ।
ତେବେ ଓଲା ର ନାଁ ବୁଡିଗଲାଣି ଏତେ ଲୋକ ଆଉ।
ଆଜ୍ଞା ଆଜ୍ଞା ନୂଆ ନୂଆ ଆଇଲା ବେଳେ ଓଲା ପୁରା ଭଲ ମାର୍କେଟିଙ୍ଗ ଥିଲା।
ଯେହେତୁ ପ୍ରଥମେ ଆସିଲା ପୁରା ମାର୍କେଟ କୁ ସିଏ ନେଇଗଲା।
ହୁଁ।
ଗୋଟେ ବର୍ଷ ନା ଦି ବର୍ଷରେ ତାର ଏକାଥରେ। ତେର ସେଲ ହେଇଗଲା ଯେ ଏକାଥରେ ଗୋ କୋଟି କୋଟି ଟଙ୍କା ତାପରେ
ଏବେ ଆଉ ନାହିଁ।
ମତେ ଲାଗୁଛି ସିଏ ବୋଧେ ପଇସା ଆସିଲା ଭାରି ଲୋଭରେ ପଇସାରେ ସୁଲୁ ଲୁଲୁ ହେଲା। ଆଉ
ଆଉ ସେ ମାନେ ଗାଡିକୁ ଟିକେ ଆଉ ଠିକ୍ କରିଥିଲେ ହେଇଥାନ୍ତା। କହିଲା ହଁ ଚାଲି ଚାଲୁ। ତା ପରେ ଯେହେତୁ ଅସୁବି ବାହାରିଲା। ଆଉ ଲୋକ ମୁହଁ ମୋଡିଦେଲା ଆଉ କିଣିଲେନି ଆଉ। ପୁଣି ମାର୍କେଟରେ ବି ଆହୁରି ବହୁତ ସାରା ନୂଆ ଗାଡି ପଳେଇ ଆସିଲା।
ଆମେ ତ ଓଲା ଆଣିଥିଲୁ ତାର କଣ ଟପସିନ୍ ଚେକ୍ କଲୁ ସେ କେବେ ଯାଉଥିଲା କହିଲେ। ଆମେ ଦି ଜଣ ବସିଥିଲୁ, ମୋ ଭାଇ ଜଣେ ଚଲଉଥିଲା। ଯାଉଥିଲା ଶହେ ପନ୍ଦର।
ଶହେ ପନ୍ଦର କିଲୋମିଟର ପ୍ରତି ଘଣ୍ଟାରେ।
ଆଜ୍ଞା ଆଜ୍ଞା।
ହଁ ଏଇଟା ବି ଆମର ଦୌଡିବେ। ଏଥିରେ ଆମର ଏଥିରେ ଆପଣଙ୍କ କିଛି ମୋଡ୍ ଥିଲା କି
ହଁ- ହଁ- ହଁ ନର୍ମାଲ ସ୍ପୋର୍ଟ୍ସ ତିନିଟା।
ଆଁ।
ନିର୍ମାଲ ସ୍ପୋର୍ଟସ୍ ଇକୋ।
ହଁ ଆମର ମଧ୍ୟ ତିନିଟା ଥିଲା ମାନେ ଅଛି ଇକୋ ମୋଡ ଆଉ ରାଇଡ ମୋଡ, ସ୍ପୋର୍ଟସ୍ ମୋଡ, ଯଦି ଆମ ଗାଡିଟାକୁ ସ୍ପୋର୍ଟସ୍ ମୋଡ କରିଦେବି
ସେ ଅଧିକ ଜୋରରେ ଯିବ କିନ୍ତୁ କମ୍ ରେଞ୍ଜ।
ହଁ କିନ୍ତୁ କିଲୋମିଟର କମ୍ ଯିବ, ଏୟା ହଉଛି ଅସୁବିଧା।
ହୁଁ।
ହଁ ଯଦି କୋଉଠି ଏମରଜେନ୍ସି କି ଆପଦ କଳୀନ ସିଚୁଏସନରେ କୌଣସିଟାକୁ ବ୍ୟବହାର କରିପାରିବେ। ଆଉ ଆପଣଙ୍କର ସେଥିରେ ଥିଲା ମାନେ ପଛକୁ ଯାଇପାରିବ। ଅଟୋମୋଟିକ୍ ଗାଡି ପାର୍କିଂ ପାଇଁ।
ହଁ ହଁ ପଛକୁ ଯାଇ ପାରିବ।
ଭଲ ଭଲ। ଆଉ ଠିକ୍ ଅଛି। ଆପଣଙ୍କ ସାଙ୍ଗରେ କଥା ହେଇକି? ହଁ ଏଇ ଏଥିରେ ବି ବୋଧେ ବାଜିବ, ମୋବାଇଲ ମୁଁ କନେକ୍ଟ କରିନି।
ମୋ-ମୋବା-ମୋବାଇଲରେ କନେକ୍ଟ କରି ଗୀତ ବାଜିବ ନାଭିଗେସନ୍ ଦେଖେଇବ।
ହଁ ଅଛି। ହଁ ଆମେ କଥା ହବା ଯେହେତୁ ସମୟ ହେଇଗଲାଣି ମୁଁ ରଖୁଛି। ଠିକ୍ ଅଛି। ଆଜ୍ଞା ରଖନ୍ତୁ। ରଖନ୍ତୁ।
ହଉ।